ହାଲୋ।
ହାଲୋ।
କଣ କରୁଚ?
ଏଇ କାମ ସାରିକିରି ଆଇଲି ଭାରି ତ ଘରକୁ ଆଉ।
ସବୁ କାମ ସରିଗଲା?
ହଁ ହଁ, ସବୁ ସରିଗଲା ଏଥର ଖାଲି ଟିକେ ବସିବା ଆଉ।
ଆଉ କିଛି କାମ ନାଇଁ?
ନାଇଁ ନାଇଁ ଆଉ ଯାଇକି ରାତି।
ହଁ।
କାମ କରି କରି ଧି ହାତ କଣ ହେଇଗଲାଣି।
ହଁ।
ନାଁ, କେତେ କାମ ସକାଳୁ ବାସନ ମଜା ଦୁଆର ଓଳା ଏ ସେଠୁ ନଈକି ଯା ନଈରୁ ଆ ଲୁଗା ପଟା ମେଘ ହଉଛି, ଏକାଥରେ ସୁକେଇବା କଥା ପୁଣି ଦଶ ତାପରେ ତାକୁ ନେଇକି ସୁକା। ଚାଲୋ ଚା ଫା ଖାଆ ପୁଣି ବର୍ଷା ପକେଇଲା ପୁଣି ସେ ବାସନ ବର୍ଷା ଛାଡ଼ିଲାଠୁ ନେଇକି ମାଜେ। ତାକୁ ସେଇଠୁ ମାଗିକି ଆଣିକି କୋଉଠି ମସଲା ବାଟେ କଣ ହବ ପରିବା କାଟେ ସେଠୁ ସେ ରୋଷେଇ କି ରୋଷେଇ କରିବ। ସେଠୁ ତାପରେ ପୁଣି ପ୍ରେସର ଫେସର କରେଇ ଫରେଇ ତାକୁ ମାଜିବି
ହଁ।
ତାପରେ ତାକୁ ଆଣିକି ସେଇ ଖାଇବୁ, ଖାଇ ପିଇ ଉପରୁ ବାହାରେ ଠିଆ ହୁଅ। ବାହାରେ ଠିଆ ହେଇ ସା ଇଲେ କୁ କୁକୁର ଖାଇବ ଶୁଆ ଖାଇବ ସେଇଠୁ ବାଛୁରୀ ଖାଇବ ତେଣୁ ତାପରେ ଯାଇକିରି ବାସନ୍ ଫାସନ୍ ବଜା ହବ ତାପରେ ଆମେ ଖାଇବୁ ଆମେ ଖାଇସାରିଲା ପରେ ଯୋଉ ବାସନ ଥାବ ତାକୁ ନେଇକି ମାଜିବୁ ମାଜି ସାଇିଲେ ତାପରେ ଟିକେ ରେଷ୍ଟ ନବୁ।
ହଁ।
ହୁଁ।
ଆଉ ତାହାଲେ ଏତେ କାମ୍ ହେଲାଣି ଆଉ।
ଆଉ ଦିଆ ତ କଣ କଲା ବେଳୁକୁ।
ହଁ।
ତମେ କଣ କରୁଚ?
ନାଇଁ ମୁଁ ଅଇଁଚା ବଇଚି ଓଳା ପଳା ସଇଲାଣି ବଇଚି କଥା ହେଇକି ଯିବି ଶୋଇବି ଟିକେ, ଆଉ ସବୁ କାମ ତ ସଇଲାଣି ଆଉ ଯାହା କାମ ରାତିକି ବୁଣ୍ଟ ଦିରା ବତୁରା ହେଇଚି ମଟର ଦିଟା ବତୁରା ହେଇଚି ହବ ଆଉ ହଁ।
ଆଉ ଗୁଞ୍ଚେଲା ହବ ରାତିରେ ଖିଆ ସନ୍ଧ୍ୟା ବେଳ ଖିଆ ହବ। ଆଉ ରାତିରେ ପୁଣି କଣ ରୁଟି ଫୁଟି ହବ କି କଣ ହବ। ଏତ ଡେଲି ରୁଟିନି ଆଉ ସକାଳୁ ଉଠୁ ସଞ୍ଜରେ ସକାଳ ସନ୍ଧ୍ୟାରେ ଦି ପରେ ତିନି ବେଳା ହ ଧୂପ ଲଗ ଖାଲି ରାନ୍ଧ ବାଡ ଖା ପିଆ ରାନ୍ଧ ବାଡ ଖା ପିଆ ରାନ୍ଧ ବାଡ ଖା ପିଆ ଆଉ କିଛି ନାହିଁ।
ନାଇଁ କାମ ତା ନ ମେନ୍।
ହଁ।
ଆଜି-ଆଜି ତମର କଣ ହେଇଥିଲା ଆଇଁଷ?
ନାଇଁ ଆଜି ଆମର ହେଇଥିଲା ଭାତ, ଡାଲି ଆଉ ପୋଟଲା ଆଳୁ ଭଜା
ହୁଁ।
ଆଉ ହେଇଥିଲା ପନିରି ହେଇଥିଲା ଟିକେ।
ହୁଁ।
ହଁ। ଚିଲି ପନିରି ହେଇଥେଲା ନାଇଁ ମୋ ପୁଅ ପୁଅ ଖାଇବା ପାଇଁ ପନିରି ହେଇଥେଲା।
ହଁ।
ହଁ। ଆଉ ପନିରି କି ଟିକେ ଭଲ କି ଟିକେ କର କାଟେ ତାକୁ ପୁଣି କ୍ୟାପସ ତାକୁ ପୁଣି କ୍ୟାପ୍ସିକ ମ୍ପକା ଆଉ ଛୋଟା ବଲି ଏ ସେଟା ଓଡଦାକରି ଅଣିକୀ ଆଉ ଶୁଭୁନି କୁହନ୍ତୁ?
ମୁ ହ ହଁ ସେଇଠୁ?
ତାପରେ କ୍ୟାପ୍ସିକମ କାଡେ ଆଉ ତାପରେ ତାକୁ ଖରଡିକି ତାପରେ ଯାଇକି ଇଏ କର ହୁଁ। କଷି କାଷିକି ଟିକେ ମସଲା ଟିକେ ଜିରା ରସୁଣ ଆଉ ପିଆଜ ଅଦା ଏରା ପକେଇକି ମସଲା କଷା କଷି କରିଦବ ତାପରେ ସେଠି କସି ହେଲା ପରେ ଆଉ ତାଦେହରେ ସୋୟା ସକ୍ସ ଟମାଟୋ ସକ୍ସ ଦେଇଦବ। ଦେଇ ସାରିକି ପନିର ତ କାଟିକି ରଖିଥବ?
ହଁ ହୁଁ।
ହାଲୋ!
ହଁ।
ଆଉ ପନିର୍ ଟା କାଟିକି ରଖିଥିବ କା ସବୁ ଦେଇ ସାରିଲା ପରେ ପନିରିକି ପକେଇକି ତାପରେ ଘାଣ୍ଟକି କିଛି ସମୟ ପନିର୍ ଟିକିଏ ଘୋରେଇ ଦବ ଆଉ। ଏ ହେଇଗଲା ଗଲା ଖାଇବ ଆଉ। ଆଉ ଆଜି ବା ଏଠି କଣ ରାମନୀଳା ଆଜି କଣ କରିବାକୁ ଯିବେ ତ?
କଉଠିକି?
ଏଇ-ଇଁ ଗୋଡି ସାହି ଯିବେ। କରିଆକୁ ହଁ।
କୋଉ ଗାଁ ଵାଲା?
ଆଜି-ଇ-ଇଁ କଣ କରିବି ବା-ଆ ଅଁ ଲକ୍ଷ୍ମଣ ନା ସୀତା ଚୋରି କଣ କରିବେ?
କୋଉ ଗାଁ ବାଲା ଯିବେ?
କେଜାଣି ଏଇ ଆମରି ଗାଁ ବାଲା ଯିବେ।
ହୁଁ।
ହାଁ। ଆଉ ଆସ୍ ଆଜି କଣ ସୀତା ଚୋରି କରିବେ? ଆଉ-ଉ ସୀତା କଣ ଅ-ଅ ସୀତା ଚୋରି ବିଷୟରେ ଜାଣିଛ ନା ଜାଣିନ?
ହଁ ଟିକେ ଟିକେ ଜାଣିଛି କହୁନ ତମେ ଯେବେ ଜାଣିଛ?
ଆଉ ରାମ୍ ବନ୍ ବନବାସ ଯେତେବେଳେ ଯାଇଥିଲେ, ରାମ, ଲକ୍ଷ୍ମଣ ଆଉ ଆଉ ସୀତା ସୀତା ଜେତବେଳେ କୁଟୀରରେ ଥିଲେ ଗୋଟେ ସୁନାର ଅ-ଅ ମୁର୍ଗୀ ମାନେ ହରିଣୀ ଆଉ ମାନେ ସିଏ ଯେମିତି ଛା, ଛା, ଇଏ ବେଶ ହେଇକି ଆଇଚନ୍ତି। ହରିଣ ବେଶ ହେଇକି ଆଇଚନ୍ତି ସେମାନେ ସଦ୍ମ ବେଶ ହେଇକି ଆଇଚନ୍ତି ସେମାନେ ରାମକୁ କହିଲେ ଯେ ମୋର ସୁନାର ହରିଣ ଦରକାର ତମେ ଯାଅ ନେଇକି ଆସିବ। ଆଉ ଉ ସେଏ ଜେତବେଳେ ଯାଇଚନ୍ତି। ରାବଣ କଣ କରଚି ଛୁ ଛଦ୍ମ ବେଶରେ ଭିକାରୀ ବେଶରେ ଆସିଛି ଭିକ୍ଷା ମାଗିବା ପାଇଁ କି ବ୍ରାହ୍ମଣ ବେଶରେ ଆସିଛି ଭିକ୍ଷା ମାଗିବା ପାଇଁ।
ହଁ ମାରିଚ?
ହଁ, ମାରିଚ ଯିଏ, ମାୟା ମାରିଚ ଯିଏ ସେ ମୁଁ ହରିଣ ହଏ ସେ
ହରିଣ ଯିଏ ସେ ମାରିଚ।
ହଁ, ଆଉ ହୁଁ ଇଏ ରାବଣ, ଇଏ ଭିକାରୀ ବେଶରେ ଆଇଛି ବ୍ରାହ୍ମଣ ବେଶରେ
ହୁ।
ଆଉ, ଲକ୍ଷ୍ମଣ ତ ତିନିରେଖା ଯେତେବେଳେ, ରାମ ନ ଫେରିଲେ ଏ-ଏଁ ସୀତ୍ ତା, କଣ କଲୁ ନା ଯେ ଲକ୍ଷ୍ମଣଙ୍କୁ କହିଲେ ଯେ ଲକ୍ଷ୍ମଣ ଯେତେଳେ ଧିକ୍କାରିଲେ କହିଲେ ତମେ ଯାଅ ଯାଅ ଭାଇ ହେଲେ ସେଠି କଣ ହେଲା? ଭାଇ କାହିଁକି-ଇ ଅ-ଅ-ଅ ପତ ଫେରିଲେ ନାହିଁ, ଯେତେବେଳେ ପଠେଇଛି। ଲକ ପ କଣ କରିଛି ତିନିଟା ଲକ୍ଷ୍ମଣ ରେଖା କାଟି ଦେଇଛି। ତିନିି ବା ତମେ ଯିବନେଇ ନା ବାହାରୁ କେହି ଆସିପାରିବେ ନାହିଁ? ଆଉ, ଯେତେବେଳେ କରିଦେଇଛି ସେତେବେଳେ ରାବଣ ଆଇଛି। ରାବଣ ଯେତେବେଳେ ତାଙ୍କୁ ଗୋରୁ ପ୍ରସାଦ ଦେଖିଲ ଲକ୍ଷ୍ମଣ ରେଖା ଟଣା ହେଇଛି। ଏ ଭି କାମ ଦେହି ଭିକାମ ଦେହି ମାଗିଚି? ବା ସୀତା ବାହାରକୁ ଆସି ତ ତଳେ ଭିକ ତଳେ ଯାଚିଛି ସିଏ ତ କହିଛି ତମେ ରେଖା ଡେଇକି ଆସ ମୁଁ ଯାଇପାରିବି ନାହିଁ ସିଏ ତାର ସୀତା କନା କଲାନା ରେଖା ଡେଇକି ପଳେଇଲା ଯେତେବେଳେ ରେଖା ଡେଇକି ପଳେଇଲା ଆଉ ତାକୁ ରାବଣ ଧରି ନେଲା। ହଁ ତାପରେ ରାବଣ ତାକୁ ଧର ନେଲା ଆଉ।
ଦିଅର କାଟି ଦେଇ ଯାଇଛନ୍ତି ମୁଁ କୌଣସି ମତେ ଯାଇପାରିବିନି।
ହୁଁ।
କହିଲେ ମୁଁ ନିଭେଇ ଦଉଛି ତମେ ଭିକ୍ଷା ନେଇକି ଯେ ଆସ। ତିନିଗାରରେ କି ସୀତା ଯାଇଛନ୍ତି ଭିକ୍ଷା ଦବାକୁ
ହଁ ତାପରେ ରାବଣ କଣ କରେ ନା ଆ ସୀତାକୁ ହାତ ଧରି ଘୋଷାରୀ ଘୋଷାରୀ ତାଙ୍କ ଯୋଉ ଆଣି ଆଣିଥିଲେ ଯୋଉ ଗାଡି ରଥ ସେ ରଥ ବସେଇ ନେଇଗଲେ।
ହୁଁ।
ନେଇଗଲେ ଯେତେବେଳେ ରାମ ଲକ୍ଷ୍ମଣ ଯେତେବେଳେ ଆସିଲେ ଦେଖିଲା ବେଳକୁ ସୀ ସୀତା କୁଟୀରରେ ନାହିଁ ସୀତାକୁ ବହୁତ ଖୋଜିଲେ ଖୋଜା ଖୋଜି କରିବା ଭିତ୍ ଭିତରେ ନ ପାଇବାରୁ ମନ ଦୁଃଖ କରି କାନ୍ଦିଲେ। ଖାଲି ଶୋକରେ ରହିଲେ।
ବାଟରେ ଜଟାୟକୁ ଦେଖିଲେ।
ନାଇଁ ବାଟରେ ଜଟାୟୁ କୁ କଣ କଲେ ନା ଜଟାୟୁ ରାବଣ ସୀତାକୁ ନେଲା ବେଳେ ଜଟାୟୁ ଦେଖ ସାଙ୍ଗରେ ଯୁଦ୍ଧ କରିଥିଲା ଜଟାୟୁ ଜଟାୟୁ କଣ ନା ହାଣିକି ଟିକ ଟିକ କରିଦେଇଥିଲା ଖଣ୍ଡିଆ ଖାବରା ସବୁ କରିଦେଇଥିଲା। ଜଟାୟୁ ପଡ଼ିଥିଲା ଯେତେବେଳେ ଏମାନେ ଖୋଜାଖୋଜି କରିବା ଭିତରେ କି ପକ୍ଷୀ ପଡିଛି ବୋଲି ଦେଖିଲା ବେଳକୁ ଜଟାୟୁ ପକ୍ଷୀ କହିଲା ଯେ ମୁଁ ଜ ଜଟାୟୁ ବୋଲିକି ସେଇ କହିଲା ଯେ ରାବଣ ସୀତାକୁ ନେଇ ଯାଇଛିି ବୋଲି କି ଆଉ ହୁଁ ତାପରେ ଏକଥା କହିକି ରାବଣ ଏ ରାମ କୋଳରେ ରଖି ମରିଗଲା ଆଉ ଜଟାୟୁ ପକ୍ଷୀକି କଣ କଲେ ଏମାନେ ପୋଡାପୋଡି କରି ତାଙ୍କର ଅନ୍ତିମ ସଂସ୍କାର କରି ପୁଣି ତାଙ୍କର ଖୋଜାଖୋଜିରେ ଲାଗିଲେ।
ସେ ତାଙ୍କୁ ନେଇକି ନିଆଁ ଦେଲେ।
କି ଜଟାୟୁ କଣ କଲା ନା ଏ ତାପରେ ରାମ ପୁଣି ଖୋଜା ଖୋଜି କଲେ। ଖୋଜା ଖୋଜି କରିବା ଭିତରେ ଏ ସେ ହନୁମାନ କିଛିଟା ଜିନିଷ ପାଇଥିଲେ। ହୁଁ ବାଟରେ ଯେତେବେଳେ ନେଇକି ଯାଇଛି ସୀତାଙ୍କୁ ସୀତା ସବୁ ଗହଣା ଗା ସେଠୁ ଗଲା ବେଳକୁ ସବୁ ପକେଇ ପକେଇକି ଯାଇଛି।
ହୁଁ।
ଆଉ ସେଇଆକୁ ଦେଖି ଦେଖି ଯେତେବେଳେ ଦେଖିଛି ହନୁମାନ କହିଛି ଯେ ଆଉ ଇଏ କାହାର ବୋଲି ସନ୍ଦେହରେ ରହିଥିଲା ଯେତେବେଳେ ରାମ ଲକ୍ ପୁଣ ଖୋଜାଖୋଜି କଲେ ହନୁମାନଙ୍କୁ ଭେଟିଲେ ହନୁମାନ ଖବର ଦେଲେ ରାମଙ୍କ ଭକ୍ତ ହନୁମାନ ବୋଲି ହନୁମାନ କହିଲା ତାପରେ ହନୁମାନ କୁଣ୍ଢେଇ ପକେଇଲେ ରାମ କୁଣ୍ଢେଇ ପକେଇଲେ। ଏମିତି ରାମ ସବୁ କଥା ଲକ୍ଷ୍ମଣ ସବୁ କଥା ତାଙ୍କୁ କହିଲେ। ଆଉ, କହିଲା ପରେ ସେ ତାଙ୍କ ରାଜା ସୁଗ୍ରୀବା ପାଖକୁ ନଇକି ଗଲେ।
ହୁଁ।
ହେଲା, କହିଲଲେ ଯଦି କଥାର ଇଏ ଅଛି ସୁଗ୍ରୀବ ପାଖକୁ ଚାଲ। ସୁଗ୍ରୀବ ସାଙ୍ଗ ରେ କଥାବାର୍ତ୍ତା କରି, ଆଉ ରାମ ଲକ୍ଷ୍ମଣ ଦୁଇ ଭାଇ ବୋଲି ତାଙ୍କୁ ଚିହ୍ନା ଦେଲେ। ଆଉ
ତାଙ୍କ କହିଲେ, ଆଉ ଲଙ୍କା ରାଜା ରାବଣକୁ ନେଇଯାଇଛି। ବଲିକି ଆଉ
ହୁଁ।
ଏମିତି କହିବା ପରେ, ତାପରେ ସୀତା ତା ଏମାନେ ସବୁ ଖୋଜିବାକୁ ରା ହନୁମାନଙ୍କୁ ପଠେଇଲେ। ହନୁମାନ କୁ ହଁ, ସୀତା ଖୋଜି ଖୋଜି ମାନେ କୋଉଠୁ ଅଛି। ସେ ଠାବ କରିବା ପାଇଁ ପଠେଇଲେ, ଯେତେବେଳେ ହନୁମାନ ଗଲେ ତାଙ୍କ ହାତରେ କଣ କରିଛି ନା ଗୋଟେ ସଵର୍ଣ୍ଣର ମୁଦ୍ରା
ହୁଁ। ଶୁଭୁନାଇଁ। କଟିଗଲା।
ଶୁଭୁ ନାହିଁ କଣ, ଅଛି ବା। କ ହଣ।
ହୁଁ।